ନମସ୍କାର।
ନମସ୍କାର ନମସ୍କାର। ହେଲେ ଆପଣ ସବୁ କେମିତି ହଁ ଆଜ୍ଞା ଶୁଭାଯାଉଛି?
ହଁ ଏବେ ଶୁଭା ଯାଉଛି ଆପଣଙ୍କ ସ୍ୱର ମୁଁ ଶୁଣି ପାରୁଛି।
ହଁ ହଁ ନିହାତି ନିହାତି ନିହାତି ଆଜ୍ଞା ହେଲେ ଆପଣ ଖାଇଲେ ନାଇଁ ଯେ?
ହଁ ଆଜ୍ଞା ମୁଁ ଆଜି ଟିକେ ମୋର ରୋଷେଇ ବିଳମ୍ବ ହେଲା।
ଓ ହୋ।
ରାତି ପର୍ଯ୍ୟନ୍ତ ମୁଁ କିଛି ୟୁଟ୍ୟୁବରେ ଦେଖୁଥିଲି ତ ଲେଟ୍ ହେଇଗଲା ଶୋଇବାରେ। ଲେଟ୍ ରେ ଉଠିଲି ବର୍ଷା ପାଗକୁ ଅନ୍ଧାର ପୁରା ହେଇଯାଇଥିଲା ମୁଁ ଜାଣି ପାରିଲିନି ସକାଳ କେତେବେଳେ ହେଇଗଲା। ଶୋଇ ପଡିଥାଏ ବିଳମ୍ବରେ ଉଠିକି ଆ ରୋଷେଇ କାର୍ଯ୍ୟ ଟିକେ ବିଳମ୍ବ ହେବାରୁ
ହଁ ଆପଣ ବହୁତ ନହେଲେ ପରିଶ୍ରମ କରିଆ କରିବା ଲୋକ ହେଇଥିବେ କାରଣ ସେଥିପାଇଁ ହିଁ ଏତେ ଯାକ ହୁଁ ବିଳମ୍ବ ହେଇଯାଇଛି ପୁଣି ସକାଳୁ ଉଠିବା ପାଇଁ। ହେଲେ ଖାଦ୍ୟ ପାନ କଣ ଆପଣ ନିଜେ ବନେଇକି ନିଜେ ବନେଇକି ଖାଉଛନ୍ତି ସାର୍?
ହଁ ଆଜ୍ଞା ମୁଁ ମୋହ ଖାଦ୍ୟ ଯେହେତୁ ମୁଁ ଏକୁଟିଆ ମୋର କୌଣସି ଜୀବନ ସାଥିଟିଏ ନାହିଁ ମୁଁ ଗୋଟ ନିଜେ ମୋ ଖାଦ୍ୟ ପ୍ରସ୍ତୁତ କରୁଛି ମୋ ଘର ସଜଉଛି ମୁଁ ମୋ ଘ ଘର କାମ କରୁଛି। ଏବଂ ମୋର ଅ ବାହାର କାମ ଆଁ ସମ ସମସ୍ତ କାମ ନିଜକୁ କରିବାକୁ ପଡୁଛି ତ ନିହାତି ମୁଁ ଟିକେ ପରିଶ୍ରମ କରୁଛି ମୋ ଦ୍ଵାରା ବିଳମ୍ବ ବି ହଉଛି। କଣ ଆପଣଙ୍କ ନଜରରେ କେହି ଗୋଟେ ଝିଅ ଗୋଟେ ଥିବେ କି ମୋ ପାଇଁ ଟିକେ ନଜର ଟିକେ
ଆମର ଏଠି ବହୁତ ଶିକ୍ଷୟତ୍ରୀ ଶିକ୍ଷକମାନେ ଅଛନ୍ତି ଆପଣ ଚାହିଁଲେ ନିହାତି ଆସନ୍ତୁ। ଆଉ ମୁଁ ତ ଆପଣଙ୍କୁ ସ୍ଵାଗତ ଜଣାଉଛି। ଆଉ ଆପଣଙ୍କ ଇଚ୍ଛା ଅନୁସାରେ ଆପଣଙ୍କ ଦୃଷ୍ଟିକୋଣରେ ଯାହାକୁ ଭଲ ଲାଗିବ ତାଙ୍କୁ କହିବେ ଆଉ ଆମ ହିସାବରେ ଆମେ ତାଙ୍କ ପ୍ରସ୍ତାବ କିଛି ଜଣେଇକି ଆପଣଙ୍କୁ କହିବୁ। ନିହାତି ଆପଣ ଆସନ୍ତୁ ମୁଁ କାଲିକି ସ୍ଵାଗତ ଜଣାଉଛି ଆସିବେ ଏ ପାଖରେ ହେଲେ ଆପଣ ନିଜେ ରୋଷେଇ କରିକି ଖାଉଛନ୍ତି ତାହେଲେ ତ କେତେ ସୁନ୍ଦର ସୁନ୍ଦର କେତେ ସ୍ଵାଦିଷ୍ଟ ଖାଦ୍ୟ ଆପଣ ବନେଇ ପାରୁଥିବେ ତାହେଲେ ତ
ଆପଣଙ୍କ ହିସାବରେ ଏ ହଁ ହେଇଥାଇପାରେ ସାର୍ ହେଲେ, ମୋ ହିସାବରେ ମୁଁ ଜାଣିପାରୁନି ଭଲ ରୋଷେଇ। ସେଥି ସେଥିଲାଗି ମୁଁ ଏକ ଉଁ ମୋ ଜୀବନ ସାଥିକୁ ଖୋଜୁଛି କାରଣ ସେ ଭଲ ରୋଷେଇ କରିକି ଖାଇବାକୁ ଦେବେ ହେଲେ, ମୁଁ ଭଲ ଖାଇକି ଟିକେ ଅଧିକ ସୁନ୍ଦର ହେଇଯିବି।
ଓହୋ ନିହାତି ନିହାତି ଆଜ୍ଞା ଆପଣଙ୍କର ସେତିକି ଆପଣଙ୍କ ଠାରେ ବିଶ୍ୱାସ ଅଛି। ତ ନିଶ୍ଚୟ ମଧ୍ୟ ଆପଣ ନିହାତି ଗୋଟେ, ଭଲ ଉଁ ଝିଅକୁ ଏବଂ ବହୁତ ଗୋଟେ ସୁନ୍ଦର କନ୍ୟାକୁ ଆପଣ ପାଇପାରିବେ, କାରଣ ଆପଣଙ୍କର ମୁଁ ପରିଶ୍ରମ ଜାଣିପାରୁଛି ଆପଣଙ୍କର ଯୋଉ ଉଁ କଠିନ ପରିଶ୍ରମ କରୁଛନ୍ତି। ହଁ ନିହାତି ନିହାତି ଆଉ ମୋ ଠାରେ ମଧ୍ୟ ଈଶ୍ୱରଙ୍କ ଠାରେ ମଧ୍ୟ ଆପଣଙ୍କ ପାଇଁ ପ୍ରାର୍ଥନା କରିବୁ ନିହାତି, ଆପଣ ଯେମିତି ଭଲ ଭଲ ସ୍ଵାଦିଷ୍ଟ ଖାନା ବନେଇ ପାରିବେ, ଆଉ ଆପଣଙ୍କର କନ୍ୟା ଯୋଉଁ ଯିଏ କି ବରଯାତ୍ରୀରେ ଏହି ହିସାବରେ ଆସିବେ ଆଉ ଆପଣଙ୍କ ଘରକୁ ସୁନ୍ଦର ବନେଇବେ, ତାଙ୍କେ ମଧ୍ୟ ଆପଣଙ୍କ ପାଇଁ ଯେମିତିକି ଭଲ ଭଲ ସ୍ଵାଦିଷ୍ଟ ଖାଦ୍ୟ ଆପଣଙ୍କୁ ଦେଇକି। ଯେମିତିକ ସମାଧାନ କରିପାରୁଥିବେ, ଆମେ ମଧ୍ୟ ଆପଣଙ୍କ ଘରକୁ ନିହାତି ଆସିବୁ। ତ ଆମକୁ ଯେମିତି ୱେଲକମ୍ ସ୍ୱାଦିଷ୍ଟ ଖାନା ଖାଦ୍ୟ ବନେଇକି ଆମକୁ ଦେବେ, ହଁ କି ନାହିଁ ସାର୍?
ଠିକ୍ ଅଛି ସାର୍ ଆପଣଙ୍କ ମୁହଁରୁ ପଦେ ସୁନ୍ଦର କଥା ଶୁଣି ବହୁତ ଖୁସି ଲାଗିଲା। ଆଉ ମୁଁ ଜାଣିବାକୁ ଚାହିଁବି ଆଜ୍ଞା, ଆପଣ କଣ ବିବାହିତ?
ନାଇଁ ସାର୍ ଆପଣଙ୍କ ଭଳି ମୁଁ ମୁଁ ବି ନିରାଶ, ହତାଶ ହେଇକି ଅଛି ବର୍ତ୍ତମାନ। ନ, ହେଲେ ଏଁ ଆମର ଚେଷ୍ଟା ତ ଚାଲିଛି। କଣ ଗରିବ? ଆଜି ହେଲେ ଆ ଯାହା ବି ହଉଛି ଦେଖାଯା ହବୁ
ଈଶ୍ୱରଙ୍କ କୃପାରୁ ସମସ୍ତ ଅ ଆପଣଙ୍କ କାମନା ପରିପୂର୍ଣ ହଉ। ଏହା ମୁଁ ଆଶା କରିବି ଆଉ ସମସ୍ତ ଆପଣଙ୍କ କାର୍ଯ୍ୟ ସୁଚାର ରୂପେ କଲେ ସବୁ ସମସ୍ତ ତ କାର୍ଯ୍ୟ ସଫଳତା ପାଇପାରିବେ ଆଜ୍ଞା ଆପଣ
ହଁ ହଁ ଠିକ ଅଛି ଆଜ୍ଞା, ଆପଣଙ୍କ ସେମିତି ଏଠି ଆପଣ ଯାହା କହୁଛନ୍ତି ମତେ ବହୁତ ଭଲ ଲାଗୁଛି ସାର୍, ଆପଣଙ୍କ କଥାବାର୍ତ୍ତା ଆପଣଙ୍କର ଯୋଉ କହିବା ଶୈଳି ମତେ ବହୁତ ଭଲ ଲାଗୁଛି ଆପଣଙ୍କ ଯୋଉ ଆଶୀର୍ବାଦ ଦଉଛନ୍ତି ନା, ମୁଁ ଭାବୁଛି ଅଛି ମୋ ମନରେ ସେମିତି ହିଁ ସବୁବେଳେ ମାନେ ସେଇଭଳି ଆପ୍ଲାଏ ମନେ ସେଇଭଳି ମୋ କାର୍ଯ୍ୟରତ ହଉ ସେ ଠିକ୍ ସେମିତି ଆ ହେଲେ ଆପଣ ବର୍ତ୍ତମାନ ଘରେ ଅଛନ୍ତି ନା କୁଆଡେ ଯାଇଛନ୍ତି ଯେ?
ବର୍ତ୍ତମାନ ମୁଁ ପାଗକୁ ଦେଖି ଏପର୍ଯ୍ୟନ୍ତ କୁଆଡେ ବାହାରି ନାହିଁ। ଘରେ ହିଁ ଅଛି, ଗୋଟେ ଯୋଜନା ଅଛି। ଜଣେ ମୋର ସମ୍ପର୍କୀୟ ଭାଇ ଘରେ ଝିଅର ଆଜି ଏକ ବିବାହ କାର୍ଯ୍ୟକ୍ରମ ଅଛି। ଆ ତ ମୁଁ ଚାହୁଁଛି, ଆପଣଙ୍କୁ ନିମନ୍ତ୍ରଣ ଦେବା ପାଇଁ କଣ ଆପଣ ମୋ ସହ ସେହି ଘର ଭୋଜି କାର୍ଯ୍ୟରେ ଯୋଗଦାନ ଦେଇପାରିବେ କି ଆଜ୍ଞା?
ନିହାତି ଆଜ୍ଞା ନିହାତି, କାରଣ ମୁଁ ବି ସେମିତି ଆପଣଙ୍କ ଭଳି ସ୍ଵାଦିଷ୍ଟ ଖାନା ସ୍ଵାଦିଷ୍ଟ ଖାଦ୍ୟ ଦେଖିଲେ, ସେ କହିଲେ ମୁଁ ସମ୍ଭାଳି ପାରେନି। ତ ସ୍ଵାଦିଷ୍ଟ ଖାଦ୍ୟ ପାଇଁ ବୋଲି ମୁଁ ଜୁଆଡ଼ୁ ମଧ୍ୟ ଯାଇପାରିବି, ତ ଆପଣ ଯଦି ଆମ ମୋତେ ଇଏ ହଁ ନିମନ୍ତ ନିମନ୍ତ୍ରଣ ଜଣେଇବେ ପୁଣି ଆପଣ ଯଦି ଆସିବେ ତାହେଲେ ନିଶ୍ଚୟ ମୁଁ ଯିବି ଠିକ୍ ଅଛି।
ଠିକ୍ ଅଛି ଆଜ୍ଞା।
ହଉ, ହଉ ଭଲ, ଭଲ କଥା ଆ
କୁ ମୁଁ ଠିକ ସମୟରେ ନବାକୁ ଆସିବି ଆପଣ ପ୍ରସ୍ତୁତ ହେଇ ରହିଥିବେ। ଆ ଆଉ ଯେତିକ କଥା ହଉଛି ଆଜ୍ଞା ଆପଣ ଯଦି ସେଠିକି ଯିବେ ଏକ ଭୋଜି କାର୍ଯ୍ୟ ଯେହେତୁ ବିବାହ କାର୍ଯ୍ୟ ବହୁତ ସୁନ୍ଦର, ସୁନ୍ଦର ଯୁବକ, ଯୁବତୀ ସମସ୍ତେ ଆସିଥିବେ। ଆମର ସେଠି ମଧ୍ୟ ମୁଁ ଆଶା କରୁଛି ଏବେ ନୂଆ ନୂଆ କେତେ ଜଣଙ୍କୁ ଆମ ଆମେ ଭେଟ କରିବା, କଥାବାର୍ତ୍ତା ହେବା, ମିଶି ପାରିବା। ତ ଆପଣ ଟିକେ ଅଧିକ ଭାବେ ସୁନ୍ଦର ହେଇକି ପ୍ରସ୍ତୁତ ହେଇ ଆସିଥିବେ। ଏବେ ଆପଣଙ୍କୁ ହୋଇତ ପାରେ ସେଠି ବି ଯଦି ଆପଣଙ୍କୁ ଜୀବନ ସାଥି ମିଳିଯାଇ ପାରନ୍ତି।
ହଁ, ହଁ ନିହାତିି ନି ହାତି। ମୋ ଉପରେ ତ ଆପଣଙ୍କୁ ଆପଣ ବି ନିହାତି ଦିଅନ୍ତୁ କାରଣ ଆମେ ମିଶିବାକୁ ଗଲେ ତ ଆପଣ ମଧ୍ୟ ମୋର ବି କରିଦେବେ ମୁଁ ଆପଣଙ୍କ ପାଇଁ ଆଉ ଆପଣଙ୍କର ଖୋଜିବେ ନିହାତି। ସେମିତି ହଉ। ହ ହବ
ଠିକ ଅଛି ଆଜ୍ଞା ଆପଣଙ୍କୁ ମୁଁ ସୂଚନା ପ୍ରଦାନ କରିବି କୋଉ ସମୟରେ ଯିବାକୁ ହବ।
ହଁ, ହଁ ହଉ, ହଉ ନିହାତି ଆଜ୍ଞା ଆପଣଙ୍କର କଥାରା ଶୁଭାଯାଉଛି?
ହଁ, ଆଜ୍ଞା ବର୍ତ୍ତମାନ ସ୍ପଷ୍ଟ ଶୁଭୁଛି।
ହଁ, ହଁ ନିହାତି।
ହଁ, ହ୍ୟାଲୋ ମୁଁ ଶୁଣିପାରୁଛି।
ହଁ, ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହିପରି ଏମିତି ତୃପ୍ତି ଦେଖା ଯାଉଛି ପରା କଣ କରିବା ଯେ ହଁ,
ଆଜ୍ଞା ଆପଣ ପ୍ରସ୍ତୁତ ତ ନିମନ୍ତ୍ରଣକୁ ରକ୍ଷା କରିବେ ଆଜ୍ଞା!
ହଉ ମୁଁ ଚେଷ୍ଟା କରୁଛି ଆପଣଙ୍କର ନିମନ୍ତ୍ରଣକୁ ମୁଁ ଯେମିତି ମୁଁ ତୁଲେଇ ପାରିବି ଆପଣଙ୍କୁ, ଆପଣ ଆସନ୍ତୁ ମୁଁ ଯିବି ନିଶ୍ଚୟ।
ଆଜ୍ଞା ଆଜି କାଳେ ସବୁ ଆଜି କଣ କିଛି ଖାଇବା ହେଇଥିଲା କି ନାଇଁ? ଆପଣ ପର୍ଯ୍ୟନ୍ତ କିଛି ଖାଇଛନ୍ତି କି ନାଇଁ?
ନିହାତି ବର୍ତ୍ତମାନ ମୁଁ ବହୁତ ଆଜି କି ଗ୍ରହଣ କରୁଛି କଣ ପାଇଁ ନା? ମୋର ଟିକେ ଲେଖା ପଢ଼ା ଟିକେ ବ୍ୟସ୍ତ ଥିଲି। ତ ସେଇ ସେଠି ଲେଖା ଲେଖିବାର ଟିକେ ବହୁତ ସମୟ ଲାଗିଲା ସେଥିପାଇଁ ବୋଲି ମୁଁ ଆଜି ଟିକେ ବହୁତ ଲେଟରେ ଖାଇଲି ବହୁତ ବିଳମ୍ବରେ ଖାଇଲି କିନ୍ତୁ ଖାଇଛି ବର୍ତ୍ତମାନ।
ଆଜ୍ଞା
ହଁ, ହେଲେ ଆପଣ ଆପଣଙ୍କର କଣ କଣ କଣ ସ୍ଵାଦ୍ୟ ଖାଦ୍ୟ ହେଇ
ଦେଖନ୍ତୁ ଆଜ୍ଞା ମୁଁ ତ ସ୍ଵାଦିଷ୍ଟ ଖାଦ୍ୟ ଏତେ ସୁନ୍ଦର ଭାବେ ବନେଇ ପାରୁନି ତଥାପି ଯାହା ବନେଇଥିଲି ମତେ ବହୁତ ସ୍ଵାଦିଷ୍ଟ ଲାଗିଲା ଆପଣ ଯଦି ଖାଇବେ ଭାବୁଛି ଆପଣଙ୍କୁ ବି ସ୍ଵାଦିଷ୍ଟ ଲାଗିବ ତ କେବେ ସମୟ ହେବ ଯଦି ଆସନ୍ତୁ ଆପଣଙ୍କ ପାଇଁ ମୁଁ ଏକ ଭିନ୍ନ ପ୍ରକାର ନୂଆ କିଛି ଖାଦ୍ୟ ପ୍ରସ୍ତୁତ କରିବାକୁ ଚାହିଁବି ଯାହାନି ଯାହାକି ଆପଣଙ୍କୁ ଭଲ ଲାଗିବ
ନିହାତି ଆଜ୍ଞା ନିହାତି ଆପଣଙ୍କ ସେମିତି ଆପଣ ସେତିକି ମତେ ରେସପେକ୍ଟ ଦେଇକି କହୁଛନ୍ତି ତ ନିହାତି ମୁଁ ଆପଣଙ୍କୁ ଆପଣଙ୍କ କଥାରେ ମୁଁ ଗ୍ରହଣ କରୁଛି ଆପଣଙ୍କ କଥାକୁ ତ ନିହାତି ଭାବରେ ମୁଁ ବି ଯିବି ତ ଆମେ ମିଶିକି ଗୋଟେ ସ୍ଵାଦିଷ୍ଟ ଖାଦ୍ୟ ଯେମିତି ସମସ୍ତେ ଯୋଉ ଖାଦ୍ୟ ପସନ୍ଦ କରିବେ ଆଉ ଆପଣଙ୍କୁ ମତେ ଭଲ ଲାଗୁଥିବ ମତେ ବି ଭଲ ଲାଗୁଥିବ ସେମିତିକା ଖାଦ ଗୋଟେ କେବେ। ଆମେ ନିଜ ହାତରେ ତିଆରି କରିଆ ଏବଂ ଆମେ ମଧ୍ୟଗ୍ରହଣ କରିବା ଠିକ୍ ଅଛି।
ଆଜ୍ଞା ସାର୍।
ହଉ ବହୁତ ଭଲ। ବହୁତ ଭଲ ଭାବରେ ବର୍ତ୍ତମାନ କଥା ହେଇସାରିଛି ସାର୍। ଆଜ୍ଞା ଆଉ ମୁଁ ସମୟ ମଧ୍ୟ ହେଇଗଲାଣି ମୁଁ ଯିବି ଟିକେ ଠିକ୍ ଅଛି ଏମିତି ଆପଣ ସବୁବେଳେ ବେଳେବେଳେ ଫୋନ୍ କରନ୍ତୁ ମୁଁ ନିଶ୍ଚୟ ଆପଣଙ୍କୁ କଥାକୁ ମୁଁ ଗ୍ରହଣ କରିବି ଆ ଆପଣଙ୍କର ଫୋନକୁ ମୁଁ ମୁଁ ଗ୍ରହଣ କରିବି
ଠିକ ଅଛି ଆଜ୍ଞା ଆପଣ ବର୍ତ୍ତମାନ କଣ କାର୍ଯ୍ୟ କରିବେ କି ଆଗକୁ
ମୁଁ ବର୍ତ୍ତମାନ ଆଜ୍ଞା ସ୍ନାନ କରିବାର ଅଛି
ଠିକ୍ ଅଛି ଆଜ୍ଞା ମୁଁ ଭାବୁଥିଲି ଆପଣ ଏଇ ବର୍ଷା ପାଣି ରେ ଗାଧେଇଥିବେ ତେଣୁକରି ଗାଧେଇ ନାହାନ୍ତି। ଗାଧେଇବେନି କହୁଥିଲେ ହେଲେ ଆପଣ ଗାଧେଇ ନାହାନ୍ତି।
ସେ ବର୍ଷା ପାଣି ତ ବହୁତ ଭଲ ଲାଗିଲା କିନ୍ତୁ ଯୋଉ ପ୍ରଥମ ବର୍ଷା ଦେହରେ ଲାଗିଲେ ଘରେ କହୁଛନ୍ତି ଯେ ଥଣ୍ଡା ହ ବଜର ହବ ତ ସେଥିପାଇଁ ବୋଲିକି ନିଜର ଦେହକୁ ମଧ୍ୟ ଟିକେ ଯତ୍ନ ନେବାକୁ ପଡିବ ଆଜ୍ଞା ସେଥିପାଇଁ ବୋଲି ମୁଁ ସେଇ ଆପଣ କହିବା ଉପରେ ଠିକ କିନ୍ତୁ ମୋ କରିବା ଉପରେ ଭୁଲ ବଧେ ସେଥିପାଇଁ ବୋଲି ମୁଁ କଲିନି ତ ନିହାତି ଆଉ ଯେମିତି ବର୍ଷା ହେବ ମୁଁ ନିହାତି ମନ ଖୁସିରେ ମୁଁ ଗାଧୋଇବି।
ଠିକ୍ ଅଛି ଆଜ୍ଞା ଆପଣ ଠିକ୍ ବୁଝିଛନ୍ତି ଆଉ ସେମିତି ଠିକ୍ ଥାଆନ୍ତୁ ଆଉ ଆପଣ ଆପଣଙ୍କ କାର୍ଯ୍ୟ କରନ୍ତୁ ଏତିକି କହି ରଖୁଛି ଆଗକୁ କଥା ଜାରି ରଖିବା। ରହୁଛି ଆଜ୍ଞ।
ଆଜ୍ଞା ହଁ ହଉ ରହିଲି ଆଜ୍ଞା ନମସ୍କାର ଆଜ୍ଞା ନମସ୍କାର ନମସ୍କାର।